ହ। ହ୍ୟାଲୋ।
ହ୍ୟାଲୋ।
କଣ କରୁଛ?
ଏମିତିକା ବସିଥିଲି ଆଉ।
ଓହୋ ଆଜି ଛୁଟି ଅଛି ଅଫିସ ନା ଯାଇଥିଲେ ଅଫିସ ଆଜି ହେଲେ।
ନାଇଁ ଆଜି ସନଣ୍ଡେ ଛୁଟି ଥିଲା।
ଓହୋ ତାହେଲେ କାଲି ଆଉ ଥରେ ପୁଣି ଯିବ ଅଫିସ?
ହୁଁ କାଲି ପୁଣି ଯିବାକୁ ପଡ଼ିବ।
ଓହୋ ତ କେତେବେଳେ ଘରୁ ବାହାରୁଛ?
ଘରୁ ବାହାରୁଛି ନଅଟାରେ ତାପରେଅ ବସ୍ ରେ ବସିଛି ତାପରେ ଅଫିସ୍ ପହଞ୍ଚ ପଞ୍ଚିଲା ବେଳୁ ହେଇଯାଉଛି ନଅ ନଅଟା ପଚାଶ ଏମିତିରେ ପହଞ୍ଚି ଯାଉଛି।
ଆଚ୍ଛା ଆଚ୍ଛା ତାହେଲେ ଦଶଟା ବେଳେ ତମର କାମ ଚାଲୁ ହେଇଯାଉଛି ନା ଆହୁରି ଲେଟ୍ ହେଉଛି।
ନହିଁ ଦଶଟା ବେଳେ ଚାଲୁ ହେଇଯାଉଛି ଲୋକମାନେ ତ ଥାଉଛନ୍ତି।
ମୁଁ ଶୁଣିଥିଲି ଗଭର୍ଣମେଣ୍ଟ କାମରେ ସବୁ ଲେଟରେ ହୁଏତ ତମ ଅଫିସ ବିି ଲେଟରେ ହଉଥିବ।
ନାଇଁ ଆମ ଅଫିସରେ ସବୁ ଟାଇମ୍ ଲାଗିଯାଉଛି ମୁଁ ଗଲାବେଳେ ନଅଟା ଅଧରେ ମକ୍ସିମମ କମ୍ ଷ୍ଟାଫ୍ସ ପଳେଇ ଆସିଥାଉଛନ୍ତି।
ଆଚ୍ଛା ଆଚ୍ଛା ତାହେଲେ ଆଜି ଦିନଟା କଣ କରିଲ କୁଆଡେ ବୁଲିବାକୁ ଯାଇଥିଲ ନା ଘରେ ହିଁ ବସିଛ?
ଭାଇ ଆଜି ଦିନଟା ଟିକେ ଦେହ ଭଲ ଲାଗୁନଥିଲା ତ ରେଷ୍ଟ ନେଲି ତାପରେ ପଢ଼ୁଥିଲି ଟିକେ। ଏମିତିକା ଆଉ।
ଓ ଦେହ କଣ ହେଇଛି କି?
କେମିତିକା ଟିକେ ଥଣ୍ଡା ହେଇଯାଇଛି ଆଉ।
ଥଣ୍ଡା କେମିତି ହେଲା ବର୍ଷାରେ ଉଧା ହେଇଯାଇଥିଲ ନା ବେଶୀ ଗାଧୋଇ ପକଉଛ।
ଟିକେ ଅଧିକା ଗାଧୋଇ ପକଉଛି ଗରମ ପାଇଁ ତ ସେଥିପାଇଁ ହିଁ ହେଇଗଲା।
ଓ ହୋ ହୋ। ତାହେଲେ ଏବେ ଗରମରୁ ଥଣ୍ଡା ହେଇଗଲା ଆଉ ଥରେ ଥଣ୍ଡା ରୁ ଗରମ ହେବା ପାଇଁ କଣ କରିବ?
ମେଡ଼ିସିନ୍ସ ଖାଉଛି ଆଉ ବେଶୀ ଗାଧଉନି ଗରମ ପାଣି ପିଉଛି।
ହୁଁ ହଁ ଦେହର ଯତ୍ନ ନିଅ କାହିଁକିନା ଯଦି ଛୁଟି ନବ ତାହେଲେ ତୁମର ସେପଟେ ବି ଅସୁବିଧା ହେବ ସାଲାରୀ ବି କଟିଯିବନା।
ନା। ନା ସେଲେରୀ ତ କଟିବନି ଆମର ଥାଉଛି ଛଅ ମାସକୁ ଦଶଟା ଛୁଟି ନେଇହବ। ଗୋଟେ ଥଣ୍ଡା ପାଇଁ ନେବା ପଡିବନି ଚଳିବ ମେଡିସିନ ଖାଇଲେ ଭଲ ହେଇଯିବ।
ଆଛା ଆଉ ଆଜି ରାତିରେ ରୋଷେଇ କଣ କରୁଛ?
ରୋଷେଇ ମମି କରିଛନ୍ତି ରୁଟି ତରକାରୀ।
କୋଉ ତରକାରୀ?
ସୋୟାବିନ୍ ଆଳୁ ତରକାରୀ।
ଓହୋ ଆଉ ତମେ ତମ ମାଆଙ୍କୁ ରୋଷେଇରେ ସାହାଯ୍ୟ କରୁନ କି?
ହଁ ବେଳେବେଳେ କରେ ବଟ ସେ ମୋତେ କରିବାକୁ ଦିଅନ୍ତିନି ପଢ଼ିବାକୁ କୁହନ୍ତି।
ଆଚ୍ଛା ଆଚ୍ଛା ତାହଲେ ତୁମେ। ପଢାପଢି କୁ ବେଶୀ ଧ୍ୟାନ ଦଉଛ ରୋଷେଇବାସରୁ ଅଧିକା।
ହୁଁ କାହିଁକି ନା ମୁଁ ଯେଉ ଅଫିସ ଯିବା ଆସିବାରେ ଅଫିସ୍ କାମରେ ମୋର। ସିକ୍ସ ଟୁ ସେଭେନ୍ ଆୱାର୍ ପଳଉଛି ତ ଆଉ ପଢ଼ିବାକୁ ହଉନି ଟାଇମ୍। ତ ସେଥିପାଇଁ ଯେତିକି ଟାଇମ୍ ବି ରହୁଛି ଘରେ ଟିକେ ଭଲସେ ପଢ଼ାପଢ଼ି କରିବାକୁ କହୁଛନ୍ତି ଆଉ।
ତାହେଲେ ତୁମେ ଭବିଷ୍ୟତରେ ଡାକ କର୍ମୀରୁ। ଉନ୍ନତ ହୋଇକି ଆଗକୁ କଣ କରିବା ପାଇଁ ଭାବିଚ?
ଭାବିଛି ଆମର ସେଣ୍ଟ୍ରାଲ୍ ଗମେଣ୍ଟରେ କଉ ବି ଗୋଟେ ଜବ୍ ହୋଇଯିବ ଭାବୁଛି ଆଉ।
ଆଚ୍ଛା ଆଚ୍ଛା ତାହେଲେ ତୁମର ସ୍ୱପ୍ନ ହେଲା କେନ୍ଦ୍ର ସରକାରରେ କୌଣସି ବି ଗୋଟିଏ ସରକାରୀ ଚାକିରି ପାଇବା। ନାଇ।
ହୁଁ।
ତାହେଲେ ତୁମେ। ରେଳ ବିଭାଗ ତରଫରୁ କେତେ ଗୁଡିକ ବ-ବାହାରି ଥାଉଛି ଭେକେନ୍ସି ତୁମେ ସେ ଗୁଡିକ ପାଇଁ ପାଠ ପଢୁଛ କି?
ନାଇଁ ମୁଁ ପଢ଼ୁଛି ଏସି ଏସି ସି ଜି ଏଲ ପାଇଁ।
ଆଚ୍ଛା ଆଚ୍ଛା ତ ଷ୍ଟାଫ ସିଲେକ୍ସନ୍ କମିଶନ୍ ସି ଜି ଏଲ ର। ପରୀକ୍ଷା ଗୁଡା ତ ପ୍ରତିିବର୍ଷ ବାହାରେ। ତ ତୁମେ ଏଇ ବର୍ଷ ପରୀକ୍ଷା ଯୋଉ ଏବେ ଅ କିଛି ଦିନ ତଳେ ହିଁ ତାର ଆପ୍ଲିକେସନ ୱିଣ୍ଡୋ କ୍ଲୋଜ ହେଲା ତ ତୁମେ ସେଥିରେ ତୁମେ ଆବେଦନ କରିଛ ନା ନାହିଁ?
ହଁ ମୁଁ ଆବେଦନ କରିଛି ସେଥିରେ।
ଆଚ୍ଛା ଆଚ୍ଛା ତ ଝିଅ ପିଲାମାନଙ୍କ ପାଇଁ ତ। ମାଗଣାରେ ଆବେଦନ କରିବାର ପ୍ରୋସେସ୍ ଅଛି। ତ ତୁମକୁ କିଏ ଅଧିକା ପଇସା ତୁମଠୁ ନେଇନି ତ।
ମୁଁ ବି ମାଗଣାରେ ଆବେଦନ କରିଛି।
ଆଚ୍ଛା ତୁମକୁ ଆବେଦନ କରିବାର ଆସୁଛି ନା ତୁମେ କାହାର ସାହାଯ୍ୟ ନେଇଥାଉଛ?
ନାଇଁ ମୁଁ ମୋର ଜଣେ ସାଙ୍ଗଙ୍କ ସାହାଯ୍ୟରେ ଆବେଦନ କରିଛି ଆଉ।
ଆଚ୍ଛା ଆଚ୍ଛା ତାହେଲେ ତୁମର ସାଙ୍ଗମାନେ ତୁମକୁ ଯୋଉ ପଢାପଢିରେ ସାହାଯ୍ୟ କରୁଛନ୍ତି। ତାକୁ ମାନିବାକୁ ପଡ଼ିବ। କାହିଁକି ନା ଏବେର ଯୋଉ ଦୁଃସମୟ ହେଲାଣି ମାଗଣାରେ କିଏ କାହାକୁ ସାହାଯ୍ୟ କରେ ନାହିଁ।
ଆମର ସବୁ ସାଙ୍ଗ ତ କରୁନାହାଁନ୍ତି କିଛିଟା ସାଙ୍ଗ ଅଛନ୍ତି ଯଉମାନେ ସାହାଯ୍ୟ କରୁଛନ୍ତି।
ହ ଆଚ୍ଛା ଆଚ୍ଛା ତା ବଦଳରେ ତୁମେ ବି ସେମାନଙ୍କର ସାହାଯ୍ୟ କର ନା ନାହିଁ?
କରେ ବେଳେ ବେଳେ।
ଆଚ୍ଛା ଆଚ୍ଛା କିନ୍ତୁ ଚେଷ୍ଟା କର ତାଙ୍କୁ ବି କିଛି କା-କାମରେ ସାହ ଯ୍ୟ କରିବା ପାଇଁ ଠିକ ଅଛି।
ହୁଁ।
ହୁଁ।
ଆଉ। ତୁମେ ଆଜି କଣ କରୁଥିଲ ଦିନ ସାରା?
ମୁଁ ଆଜି କିଛି ନାହିଁ ବଇଥିଲି ଆଜି ଗୋଟେ। କାମ ଥିଲା ତ ମାନେ ଗୋଟେ କଲେଜ ର ପ୍ରୋଜେକ୍ଟସ ଗୁଟା ଥିଲା ସେ ପ୍ରୋଜେସ ଗୁଡା ସାରିଲା ପ ଏ ଯାଇକି ଏବେ ଟିକେ ବାହାରକୁ ଆସିଛି ବସିବାକୁ ବାହାରେ। ବସିକି ପୁଣି ରାତିରେ ଯିବି ପୁଣି ରାତିରେ ପ୍ରୋଜେକ୍ଟ ଗୁଡା ଅଛି। ସେଇ ପ୍ରୋଜେକ୍ଟ ଗୁଡା ସରେଇବି ସେ ପ୍ରୋଜେକ୍ଟ ଗୁଡା ସରେଇଲେ ମତେ ମୋର ଯୋଉ କ୍ଲାଏଣ୍ଟ ମତେ ଦେଇଛି ସେ ପ୍ରୋଜେକ୍ଟ ଗ ଗୁଡ଼ା ତାର ମୋତେ ଧାର୍ଯ୍ୟ ପରିମାଣ ସେ ପରିମାଣ ମତେ ପେୟ କରିବ ଆଉ।
ଓ ହୋ ଏବେ କେତେଟା ପ୍ରୋଜେକ୍ଟ କମ୍ପ୍ଲିଟ୍ କଲଣି?
ମୁଁ ତ ଏବେ ସୁଦ୍ଧା ତିନିରୁ ଚାରିଟା ପ୍ରୋଜେକ୍ଟ ସରାଇ ଦେଲିଣି। ଏବଂ ତାର ପଇସା ବି ମୋତେ ମିଳିଗଲାଣି। ଆଉ କେତେଟି ଜଣ ଅଛନ୍ତି ସେମାନେ ପଇସା ଦେବାରେ ବିଳମ୍ବ କରୁଛନ୍ତି। ତ ତାଙ୍କ ମାନଙ୍କୁ ମାଗିକି ମୁଁ ମୋର କମ୍ପ୍ଲିଟ କରିଦେବି ଆଉ। ସେ ଆଉ ସେଇ ପଇସାରେ ହିଁ ମୋତେ ଏବେ ଭୁବନେଶ୍ୱଵର ବି ଯିବାର ଅଛି। ତ ସେଇ ପଇସା ହିଁ ଭୁବନେଶ୍ୱର ହିଁ କାମରେ ଆସିଯିବ ମତେ ମୁଁ ସେଇ ପ୍ଲାନ୍ ବନ କରୁଛି ଆଉ।
ଉ ଆଚ୍ଛା ତାହେଲେ ବଢ଼ିଆ। ଆଉ ହେଲେ ଏ ଯଉ ପ୍ରୋଜେକ୍ଟ ହେଲେ ଯେଉଁ ପ୍ରୋଜେକ୍ଟ ଆଜି ବନାଉଥିଲ ତାର ଟପିକ୍ କଣ ଥିଲା ମାନେ କେଉଁ ବିଷୟରେ ବନାଉଥିଲ।
ହଁ ହଁ ମୁଁ ଯୋଉ ପ୍ରୋଜେକ୍ଟଟା ଆଜି ବନଉଥିଲି ଗୋଟେ ପିଲାଟି ସେ ଶାସନ ଆମ୍ବ ଗାଁ ପଞ୍ଚାୟତରେ ଇଣ୍ଟର୍ନସିପ୍ କରିଛି। ତ ତାଙ୍କର ୟୁନିଭର୍ସିଟି ମାନେ ବିଶ୍ୱ ବିଦ୍ୟାଳୟରେ ଇଣ୍ଟର୍ନସିପ୍ କରିଲା ପରେ ଗୋଟେ ରିପୋର୍ଟ ମାଗୁଛନ୍ତି ତ ସେଇ ରିପୋର୍ଟଟା କୋଡିଏ ରୁ ପଚିଶ ପୃଷ୍ଠାରେ କରିବାକୁ ପଡିବ। ତ ସେଇ ସେ ଯେଉ ମାସେ ଇଣ୍ଟର୍ନସିପ୍ କରିଲା ସେଇ ପଞ୍ଚାୟତ ସମିତିରେ ତ ସେ କଣ କଣ କରିଲା ଆଉ ତାର ସେ ମାସେ କେମିତି କଟିଲା ଆଉ ସେ କଣ କଣ ଶିଖିବାକୁ ପାଇଲା କଣ କଣ ନୂଆ ଜିନିଷ ସେ ଚେଞ୍ଜ କରିପାରିବ ଯୋଉଠା ପରିବର୍ତ୍ତନ କଲେ ଆମର ଆମର ସୋସାଇଟି ଆମର ପରିବେଶରେ କିଛି ସୁଦୃଢ଼ ଏବଂ ଆ ଗୋଟେ ଭଲ ଇଫେକ୍ଟିଭ ହବ। ସେଗୁଡିକ ଉପରେ ପ୍ରୋଜେକ୍ଟ ବନଉଥିଲି ଆଉ।
ବହୁ ବଢ଼ିଆଁ। ଆଉ ଯଉଁ ଆଉ ଗୋଟେ ନେକ୍ସଟ ପ୍ରୋଜେକ୍ଟ ବନେଇବ ସେଇଟା କୋଉ ଉପରେ?
ସେଇଟା ବି ଏହି ପ୍ରୋଜେକ୍ଟ ଉପରେ ଦି ଜଣ ଯାକ ସେଇ ଗୋଟେ ଟା ପଞ୍ଚାୟତ ସମିତିରେ ହିଁ କାମ କରିଥିଲେ, ତ ମୋତେ ବନାଇବା ସହଜ ହେଇଯିବ କାହିଁକିନା ସେମ୍ ଜିନିଷ ଖାଲି ଦିଇ ଜଣଙ୍କର ନାଁ ଚେଞ୍ଜ କରିବା କଥା ଆଉ ତାଙ୍କର କିଛି ଡାଟା ଗୁଡ଼ିକ ବି ଚେଞ୍ଜ କରିବାକୁ ପଡ଼ିବ। ସହଜ ତ ନୁହେଁ କିନ୍ତୁ ଆ ଅପେକ୍ଷା ସେଇଟା ଗୋଟେ ଦୁଇରୁ ତିନି ଘଣ୍ଟା ମଧ୍ୟରେ ହେଇଯିବ। ଆଉ ଏଇଟା ତ ମତେ ଗୋଟେ ଦିନ ଲାଗିଲାଣି। ଲାଗୁଛି ଆଜି ରାତି ନ ଶୋଇକି ବି କରିବି ଆଉ।
ଓହୋ ରାତି ନଶୋଇକି କରିଲେ ଦେହ ବି ଖରାପ ହେଇଯିବ ଟିକେ ଦେଖିକି କର
ହଁ ହଁ କାହିଁକି ନା ପଇସା ପାଇଁ ତ ସବୁ କିଛି କରିବାକୁ ପଡିବ। ଦେହ ଖରାପ ହେଲେ ପଚାଶ ଟଙ୍କା ଙ୍କାର ମେଡ଼ିସିନ ଖାଇଦେଲେ ଚଳିବ ସିନା ତିନିଶହ ପଚାଶ ଟଙ୍କା ଛାଡ଼ିଲେ ହେବ କି?
ହଁ।
ଆଉ ତୁମେ ରୋଷେଇ କଣ ପାଇଁ କରୁନାହ?
ମୁ ପଢ଼ାପଢ଼ି କରିଥାଉଛି ତ ସେଥିପାଇଁ ଆଉ।
ଆରେ ପଢ଼ାପଢ଼ି କରିକି କଣ କରିଦେବ ରୋଷେଇ କଲେ ସିନା କିଛି ଘରର ସାହାଯ୍ୟ କରିବ।
ପଢ଼ାପଢ଼ି କଲେ କୌଣସି ଗୋଟିଏ ସରକାରୀ ଚାକିରି ମିଳିଯିବ ତା ସେଟେଲ୍ ହେଲା ପରେ ରୋଷେଇ ତ କେବେ ବି ପରେ ଶିଖିଯିବ। ବଟ୍ ଏଜ୍ ଟା ଯଉ ପଢ଼ିବା ଟାଇମଟା ପଳେଇଲେ ଆଉ ଫେରିବନି ନା।
ଆରେ ପଢିବା ପାଇଁ ତ ବହୁତ ଟାଇମ ଅଛି ତୁମେ ରୋଷେଇ ଏବେ ଯଦି ଶିଖି ପାରିବନି ତ ସେତେବେଳେ ସବୁ ଲୋକ କହିବେ ଆକୁ କିଛି ଆସୁନି ବୁଝିଲ।
ମୋତେ ରୋଷେଇ ମାନେ ନର୍ମାଲ ଆମେ ଖାଇବା ପାଇଁ ଯାହା ଦରକାର ନର୍ମାଲ୍ ଭାତ ରୋ ଭାତ। ଉପମା ଭଜା ଡାଲି ତରକାରୀ ରୁଟି ଏଇ ସବୁ ଆସୁଛି। ବଟ୍ ସ୍ପେଶାଲ୍ ଆଇଟମ୍ କିଛି ବନାଇବାକୁ ହେଲେ ଆସେନି।
ମୋତେ ତ ରୁତି ଭଜା ମା ଡାଲି, ଭାତ, ମାଛ, ଚିକେନ୍, ମଟନ୍ ସବୁ ତ ଆସୁଛି। ତ ତମକୁ ଆଉ ଏକ୍ସଟ୍ରା କଣ ଆସିଲା? ତମେ ବିରିୟାନୀ ଚିକେନ ମଟନ୍ ଏଗୁଡ଼ିକ ଶିଖିବା କଥା ନା।
ଶିଖିବା ଆଉ ଟାଇମ୍ ଆଉ ଟିକେ ପଢ଼ାପଢ଼ିରେ ଫ୍ରି ହେଲେ କେତେବେଳେ ଶିଖିବା।
ଏମିତି କହି କହି ତ କୋଡିଏ ବାଇଶି ବର୍ଷ ହେଇଗଲାଣି ଆଉ କେବେ ଶିଖିବ?
ଆଉ ଗୋଟେ ନେକ୍ସଟ ଚାକିରି ହେଇଗଲେ ଶିଖିବା।
ଆଚ୍ଛା ଆଚ୍ଛା ଆଉ ତୁମର ବାହାଘର କେବେ ନିର୍ଦ୍ଧାରିତ ହୋଇଛି?
ସେଇ କଥା ତ ଏବେ କିଛି ଭାବି ନାହାନ୍ତି ଘରେ ସେଇଟା ଗୋଟେ ପାଞ୍ଚ ସାତ ବର୍ଷ ପରେ ଭାବି ଏ ଆଉ
ଆଚଛା ଆଚ୍ଛା ତାହେଲେ ବାହାଘର ତୁମ ପସନ୍ଦର ହେବ ନା ତୁମ ବାପା ମାଙ୍କ ପସନ୍ଦର ହବ।
ସେଇଟା ତ ଏବେ କିଛି କହିହେବନି ଦେଖିବା ସମୟ କଣ ହଉଛି ଆଉ।
ଆଛା ଆଛା ମୋ ହିସାବରେ ତୁମ ପସନ୍ଦରେ ଏଇ ହୁଅ କାହିଁକି ନା ଏବେ ଯୋଉ ଯୁଗ ହେଲାଣି ବାପା ମା ଯାହାକୁ ବି ପସନ୍ଦ କରିଦେବେ କିନ୍ତୁ ତୁମେ ତାର ଅତୀତ ଏବଂ ବର୍ତ୍ତମାନ କିଛି ଜାଣିିନଥିବ ତ ସେଇଟା ଗୋଟେ ଆମେ ଜୁଆ ଖେଳିଲା ଭଳି ହେଇଯିବ ବୁଝିଲ। ହଁ ଆଉ କଣ କୁହ?
ଆଉ ତମର ଏକ୍ଜାମ କେବେ ନେକ୍ସଟ।
ମୋର ପରୀକ୍ଷା ତ ଏବେ ତ ସରିଛି। ଏବର ପରୀକ୍ଷାର ପରିଣାମ ଆସିଗଲାଣି ଏବଂ ପରିଣାମର ମୋର ଭଲ ଆସିଛି ଭଗବାନଙ୍କ କୃପାରୁ ମୁଁ ସବୁ ସବଜେକ୍ଟରେ ପାସ୍ ହୋଇଯାଇଛି। କୋଉଥିରେ ବି ମୋର ଫେଲ ହେଇନାହିଁ ଏବଂ ଆସନ୍ତା ପରୀକ୍ଷା ମୋର ପାଖାପାଖି ଏହି ମାସ ଡିସେମ୍ବ ଏଇ ବର୍ଷ ଡିସେମ୍ବର ଆଡୁ ହବ ଆଉ।
ଓ ହୋ। ହେଲେ ତୁମର ଏଇ ବର୍ଷ ଲାଷ୍ଟ ଏଇଟା ସରିଗଲେ ତୁମର ଗ୍ରାଜୁଏସନ୍ ସରିଯିବ ନାଇଁ।
ନାଇଁ ନାଇଁ ମୋର ତ ସ୍ନାତକ ଏବେ ସରିବ ନାହିଁ। କାହିଁକି ନା ମୋର ତ ଆଠଟି ସେମିଷ୍ଟାର ଏକ୍ଜାମ ହଉଛି। ତ ମୋର ଆଠଟି ସେମିଷ୍ଟାରର ପରୀକ୍ଷା ସରିଲା ପରେ ହିଁ ମୋର ସ୍ନାତକ ପୂରଣ ହେବ ଏବଂ ସ୍ନାତକର ମତେ ପ୍ରମାଣ ପତ୍ର ମିଳିବ। ତ ତା ପୂର୍ବରୁ ତ ମତେ ମିଳିବନି ଏଇଟା ମୋର ପରୀକ୍ଷା ହେବ ତାପରେ ଗୋଟେ ମତେ ବି ଗୋଟେ ପ୍ରୋଜେକ୍ଟ କରିକି ଦେବାକୁ ପଡିବ ଆମର ଅଷ୍ଟମ ସେମିଷ୍ଟାର ରେ। ତ ଅଷ୍ଟମ ସେମିଷ୍ଟର ସରିଲା ପରେ ହିଁ ମୋତେ ସ୍ନାତକର ପ୍ରମାଣପତ୍ର ମିଳିବ। ଆଚ୍ଛା ତାହେଲେ ମୋର ଟିକେ କାମ ଅଛି ମୁଁ ରଖୁଛି ତମକୁ ଆଉ କେବେ ଫ୍ରି ହେଲେ ଫୋନ କରୁଛି ଠିକ ଅଛି।
ଓକେ ମୋର ବି ଟିକିଏ କାମ ଅଛି ପରେ କଥା ହେବା କେତେବେଳେ ଆଉ।
ହଁ ତ ରଖିବା ଆଗରୁ ମୁଁ ଆଉ ତମକୁ ପୁଣି ଥରେ କହିଦଉଛି ଯେ ରୋଷେଇ ବାସ ଟିକେ ଶିଖ ଘରର ସାହାଯ୍ୟ କର। ଆଉ ତାପରେ ହିଁ ପାଠ ପାଠ ପଢ ଆଉ ଠିକ ଅଛି।
ହଉ ମୁଁ ଚେଷ୍ଟା କରିବି।
ଓକେ ଓକେ ବାଏ।
ଓକେ ବାଏ।